ଅଁ ହ୍ୟାଲୋ!
ହ ହଁ ନାନୀ ପ୍ରଣା। ହଁ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ। ଆଉ କଣ କରୁଛନ୍ତି ମ୍ୟାଡ଼ାମ?
ଆ ମୁଁ ଏଇନା ଟିକେ ପୂଜା ପୂଜି ସାରିଲି। ଖା ଦେଖୁଥିଲି ଟିକେ କାଲି ପୁରୀ ପଳେଇଥିଲୁ। ଆସଲ
ଆଚ୍ଛା ଯାହଉ ଆପଣଙ୍କର ଭାଗ୍ୟ କାଲି ସ୍ନାନ ଯାତ୍ରାରେ ପୁରୀ ଯାଇଥିଲେ ଆଉ। ପ୍ରଭୁଙ୍କୁ ଦର୍ଶନ କରିଚନ୍ତି।
ଗଜା ବେଶ ଟିକେ ଦେଖିକି ଆସିଲାଣି ଦଶଟା ଆମ ଘର ଖଣ୍ଡଗିରି ବାରି।
ଆଚ୍ଛା ଆଚ୍ଛା ତାହେଲେ ପାଖ ସେଇଠି ଆଉ ସେଇଥିପାଇଁ ପଳେଇଚନ୍ତି?
ହଁ ଆମେ ରହୁଛୁ ଆମ ମୋ ଶାଶୁଘର ଡେଲାଙ୍ଗ। ପୁରୀ ପାଖାପାଖି କିନ୍ତୁ ଆମେ ଭୁବନେଶ୍ୱର ଅଛୁ ଖଣ୍ଡଗିରିରେ।
ତଥାପି ସେଇଠି ପାଖାପାଖି ନା ଆଉ ହଁ ବାଲେଶ୍ଵରରୁ ବହୁତ ଡିଷ୍ଟାନ୍ସ ହୁଏ ଆମେ ଯାଇ
ହଁ ହଁ ହଁ ହ। ହ ହେଲେ ବହୁତ ବାଲେଶ୍ଵର ବାଲେଶ୍ଵର ଆଉ କାଲ ବଜେ କାଲକାଟା ଲୋକ ବହୁତ ବଙ୍ଗାଳୀ।
ବହୁତ ଯେ ବାକି ସବୁବେଳେ ଆପଣ ଯେ କେତେବେ ବି ଚାହିଁବେ ଚଟକିନା ପାଖରେ ପଳେଇବେ। ଆମେ ସେମିତି ସୁବିଧା କରିକି ନିଜକୁ ଯିବା ପାଇଁ ପଡେ।
ଆମ ଘର ଯେ
ହଁ। ହେଲୋ। ହେଲୋ। ହେଲୋ ମୋ କଥା ଶୁଭା ହଉଛି? ଆପଣଙ୍କ କଥା କିଛି ଆସୁନି। ଆଜା।
ହଁଁ ମ୍ୟାମ ହଁ ହଁ ହଁ
ଆପଣ ଟିକେ ନେଟୱାର୍କ ଜାଗାକୁ ପଳେଇ ଆସନ୍ତୁ ନା ଟିକେ କଥା କାଟି ଯାଉଚି ବେଳେ ବେଳେ।
ହଁ ହଁ ଠିକ ତ ଅଛି।
ହୁଁ ଏବେ ଆସିଲା ମଝି ରେ କଟି ଯାଇଥିଲା। ଆଉ ଆଉ କଣ ମାନେ ଯେ ପୂଜା ପୂଜି ସାରିଲେ ନା?
ମୁଁ ତ ଗୋପଳ ଜଗନ୍ନାଥ ସବୁ ରଖିଛି ତ ଆଜିଠୁ ଠାକୁର ଉ ପଛପଟ ମୁହଁ ହେଇକି ଯୋଉ ସାଲୁ କପଡା ପିନ୍ଧେଇକି ସବୁ ସେ ସ୍ନାନ ଗୋପାଳଙ୍କର ସେ ସ୍ନାନ ମୁ କରୁଛି। ଶହେ ଆଠ କାଲି ଗାଧେଇଥିଲି ସେ ସବୁ ନୀତି ସବୁ ସାରଲି। ଧରିକି ଏଇନା ଶ୍ୱଶୁରଙ୍କୁ ବ୍ରେକଫାଷ୍ଟ ଟିକେ ଦେଲି ଚକୁଳି ପକେଇ ମୁଁ ଧରିକି ବସି। ଦେଖିବା କିଏ ଅଛନ୍ତି ଫ୍ରୀ। କାଲି ଚାଲି ଚାଲି ବାଟ ସବୁ। ଆପଣଙ୍କର ଗାଡି ବହୁତ ଦୂରରେ ରଖିବାକୁ ପଡୁଛି। ମୋ ହଜବେଣ୍ଡ ମୋର ବି ମ୍ୟାରେଜ। ଆନିଭରସରି ଥିଲା କାଲି ପହର ଦିନ ସନଡେରେ। ତ କାଲି ଆମେ ସେଥିପାଇଁ ଯାଇଥିଲୁ ସେଠିକି। ନେଇ ଆସିବୁ ଭାଇ ଚାଲି ଚାଲି ହେଇଗଲେ। ମୋ ପୁଅ ସକାଳୁ ସ୍କୁଲ ଯିବାକୁ ପୁରା ତକଲିଫ ତାକୁ ସିକ୍ସ। ଛଅରେ ପରୀକ୍ଷା ତାର। ଅଷ୍ଟମ ଏଇଟି କ୍ଲାସ। ଏମସିଆଇ ଓଏଵିରେ ପଢୁଛି। ଜଟଣୀ ଶଣ୍ଡପୁର ଓଏ ବି ରେ ପଡୁଛି ସିଏ। ତ ଏତେ ବାଟ। ସେ ଗଲା ଆଳୁକୁ ମାନେ ସେ ସତର ଅଠର କିଲୋମିଟର ହେଇଯାଉଛି।
ବା ମୋର ବି ଓଭିରେ ଲାଗିଥିଲା କିନ୍ତୁ ମୁଁ ଛାଡିଲିନି। ଏଇ ଅସୁବିଧା ପାଇଁକା ଝିଅ ପିଲା ତ ସେମିତି। ସୁବିଧା ନାହିଁ ହଷ୍ଟେଲ ସୁବିଧା ନାହିଁ।
ବୋଲି କି ମୁଁ ସିକ୍ସ। ପକେଇଲିଣି ଏବେ ଏଣ୍ଟ୍ରାସ ଦିଇଟା ଭାକାନସ ଥିଲା ସିକ୍ସଟା କ୍ଲାସରୁ ଅଶୀଟା ପିଲା ନା?। ନହେଲେ ଏବେ ଅଷ୍ଟମ ରୁ ଦିଟା ଭେକନ୍ସି ଥିଲା ସେଇଥିରେ ଏନଟ୍ରାନ୍ସ ଦେଇଥିଲା ସେ।
ହୁଁ।
ପାଇବା ଭଲ ହେଲାନି ଆଉ ଏଇଟି କ୍ଲାସ।
ନାଇଁ ତାର ପାଇବାର ତ ହେଇଥିଲା। ବାକି ମୁଁ ପଠେଇଲିନି ସେଥିପାଇଁ ଛୋଟ ଥିଲା ମୁଁ କହିଲି ଆଉ। ଯୋଉ ସୁବିଧା ନାହିଁ ମାନେ। ହଁ ଏବେ ବ୍ଲକ ୱାଇଜ୍ କରିଦେଇଛି ନା ବ୍ଲକ୍ ୱାଇଜ୍ ମାନେ ଯଉ ଆପଣ ଯୋଉଠି ଚାହିଁବେ। ଧର ଅଲଗା ଜାଗାରେ ରହୁଛନ୍ତି ଆପଣ ଛାଡି ପାରିବେନି।
ସେଇଆ।
ଆପଣଙ୍କର ଯଦି ଗର୍ଣ୍ଣମେଣ୍ଟ ସର୍ଭିସ ଥିବ ତାହେଲେ ଆପଣ ଛାଡ଼ି ପାରିବେ ନହେଲେ ହଉଛି ଛାଡି ପାରିବେ ନାହିଁ। ହେଲା ତେଣୁ ମୋ ସେଇଭଳିଆ ସିଚୁଏସନ ମୋର ଯଦି ବି ପାଖରେ ଗୋଟେ ଅଛି। ଏ ତ ସେଟା ହଉଚି ମୋରମାନେ ବ୍ଲକ ରେ ଯାଉନାହିଁ। ମୁଁ ଯୋଉ ଜାଗାରେ ରହୁଛି।
ତିରିଶ କିଲୋମିଟର ଭିତରେ। ଆମର ଏଇଟା ତିରିଶ କିଲୋମିଟରରେ ହଉଛି ତ। ଖୋର୍ଦ୍ଧା ଡିଷ୍ଟିକ ସେଥିପାଇଁ।
ତେଣୁ ହଉଛି ସେଇଥିପାଇଁ ମୁଁ ଆ ଛାଡିଲି ନାହିଁ। ବାସ ଶିଶୁ ମନ୍ଦିରେ ପଢୁଛି ଆଉ।
ହଁ ହଁ ପିଲା ପାଠ ପଢିଲା ଯୋଉଠି ଯେମିତି ବି ବଢିଆ। ଇଣ୍ଟରେଷ୍ଟ ଅଛି।
ହଁ ନାଇଁ ମୁଁ ଭଲ ପଢୁଛି। ଶିଶୁ ମନ୍ଦିର ମୁଁ ତାକୁ ଟିଉସନ ବି ଦିଏନି ନିଜେ ବି ଦେଖେ। ଦେଖା ଦେେଖି କରେ ଆଉ ହୁଁ।
ହଁ ନାଇଁ ତ ଟୁସନ ଫିୟୁସନ ବହୁତବଢିଆ ଏଠି ମୋ ପୁଅ ଫାଇଭି କ୍ଲାସ ପଯ୍ୟନ୍ତ।
ଦେଲି ଗୋଟେ ବର୍ଷ ମାନେଗତ ବର୍ଷ ମୁଁ ଦେଇଥିଲି। ଫାଇଭ୍ ଯାକେ ଦେଇନଥିଲି। ଗତବର୍ଷ ଦେଇଥିଲି ଗତ ବର୍ଷ ଯୋଉ ହଁ ଗତ ବର୍ଷ। ତ ମୁଁ ଦେଖିଲି ମୁଁ ଟ୍ୟୁସନ ଦେଇକି ଦେଖିଲି ଯେ ମାନେ ଘରେ ପଢିକି ବରଂ ସେ ଭଲ। ମାନେ ନାଇଁଟି ଏଭବ ରଖୁଥିଲା କିନ୍ତୁ ମାନେ ଟ୍ୟୁସନ ଦେଲା ବେଳକୁ ଆହୁରି ସେ ଦବି ଗଲା କାହିଁକି ନା।
ଟ୍ୟୁସନ କଣ ଟ୍ୟୁସନ ଡାଉଟ୍ କ୍ଲିୟର ଖାଲି ନା ଟିଉସନ ସେ ଘଣ୍ଟେ ଦେଢ଼ଘଣ୍ଟା କଣ ସେ ପଢେଇବ।
କ୍ଲିୟର କରିଥାନ୍ତେ ଯଦି ଆମେ ଡାଉଟ୍ କ୍ଲିୟର କରିଥାନ୍ତେ ତାହେଲେ ଠିକ୍ ଅଛି। କିନ୍ତ ସେମାନେ କଣ କରୁଛନ୍ତି। ଟାସ୍କ ବି ବହୁତ ସାରା ଦେଇ ଦଉଛନ୍ତି। ଶିଶୁ ମନ୍ଦିର ଆପଣ କୋଉଥିରେ ପଢଉଥିଲେ କି ମାନେ।
ସେ ମୋର ଇଂଲିଶ ମିଡିୟମ ଫାଷ୍ଟରେ ବେଶୀ କୋର୍ସ।
ଆସିବେ ଏସି ରେ। ତ ସେ ସି ବିି ଏସ୍ ଇ ଏଥର କେମିତି ଦଉଛି ମୁଁ ତ ଜାଣିନି ହ ମ୍ ଟାକ୍ସ ଗୁଡାକ।
ହଁ ନାଇଁ ଇଏ ଇଏ। କଣ ଯୋଉ ଡ୍ରିମ ଇଣ୍ଡିଆରେ ମୁଁ ପ୍ରାଇଭେଟ ରେ ପଢଉଥିଲି ଏତ ପୁରା ବ୍ୟସ୍ ୱାଟଶପ୍ ରେ ଖାଲି ତାର ହିଁ ଖାଲି ଏତ ପ୍ରୋ ଏତେ ସବୁ କିନ୍ତୁ ଗମେଣ୍ଟ ର ଉପ ଯୋଗ ବନ୍ଦ ସେ
ହୁଁ କିନ୍ତୁ ଏମାନଙ୍କର ସେଇ ଭଳିଆ ଫୋନ ଟା ପୁରା ତାକୁ ଦେଇ ଦେଇତ ପଡିବ। ହ୍ବାଟସ୍ଆପ ରେ ସବୁ ଦିନେ ମେ ଚଟି ଲେଖା ଟାସ୍କ୍ ଆସିଛି, ଆଉ ଏପଟେ ଟିୟୁସନ୍ ଟାସ୍କ। ମାନେ ଦିଟା ଯାକ ମିଶି ଗଲାକୁ ଛୁଆ ଡେଲି ବାରଟା ଗୋଟେ ଯାକେ ପଢିଲା ପୁଣି ସକାଳୁ ଭୋରରେ ଉ ଟିକେ ପୁଣି ଲେଖା ଲେଖି କମ୍ପ୍ଲିଟ କରିବ, ପୁଣୀ ମାନେ ଦଶ ରୁ ଚାରି ମାନେ ଏମିତି ହେଲା ମୁଁ କହିଲି ନାଇଁ ଏତେ ହେଲେ ଛୋଟ ଛୁଆ ମାନଙ୍କର ଆଜିକାଲି ଛୁଆମାନଙ୍କ ଦେହରେ ଯଉ ବଳ ନାହିଁ ମାନେ ଇ ଏସବୁ କହିଲେ ନାଇଁ ଘରେ ଯଦି ମନ ଦେଇକି ପାଠ ପଢିନି ଘରେ ହୁଁ ହଁ ଏପଟେ ଏମିତି କଲା ଛୁଆ ବାରମ୍ବାର ଦେହ ଖରାପ ହେଲା ଅସୁସ୍ଥ ହେଲା, ତା ଆଜି ଥଣ୍ଡା ଜର କାଲି ଭଲ
ହଁ ହଁଁ ହଁ ସେଇଆ ମୁଁ ହେଥିପାଇଁ ସିକ୍ସଥ କ୍ଲାସ୍ ରେ ଇଣ୍ରେଷ୍ଟ ଦେଲି ଦେଲିନି ଏଇ ଇଏ ମୁଁ କହିଲି ହଉ ଦିଟା ଭାକାନ୍ସି ଥିଲା। ଦେ ହେଲେ ହେଲା ଦେଖିଲା ଦିଟା ତ ଥିଲା ପାଇଲା କିନ୍ତୁ। ଭଲ ପଢେ ରଖେ ନାଇଣ୍ଟି ଏଇଟି, ନାଇନ୍, ସେଭେନ ରଖେ ମାର୍କ। ପାଇଛି ସେଇଟାରେ ପର୍ଷେଣ୍ଟ ଗଟା ପରେ ରେ ପରୀକ୍ଷା ତାଙ୍କର ଏଇନା ହବ ତ ସିଲାବସ୍ ଗମେଣ୍ଟ ଅନୁସାରେ ସବୁ ସିଲାବସ୍ ଟା ଦେଇନାହାନ୍ତି, ସାଂସ୍କତି ଜମାରୁ ପଢିିନଥିଲା ତ। ଚୁଜ୍ କରିବାକୁ ପଡିବନି ହିନ୍ଦୀ କି ସାନ୍ ମାନେ ଆଜି ତାର୍ଯ୍ୟ ଯିବାକୁ ପଡିବ ତୁ ଯା ପଢିବୁ।
ଏବେ ତ କରିଦେଲା ସେଭେନରେ ଚୁଜ କରିବ ମାନେ ସେଭେନ୍ କ୍ଲାସର ଆଗରୁଥିଲା ଏଇଟ୍ କ୍ଲାସ ହେଉଚି ସାଂସ୍କୃତି ସେଟା ହିନ୍ଦୀ ଭିତରେ ଏ ରହିଥିଲା ଏବେ ସେଭେନ ରେ ହିଁ ସିଲେକ୍ସନ କରିଦଉଛନ୍ତି।
ଡ୍ରିମଇଣ୍ଡିଆରେ ଯୋଉ ପଢୁଥିଲା ସେଇଠି ସିଏ ଆଉ ଜମା ସଂସ୍କୃତି ସେ କରୁନ
ନା ନା ଏ ଶିଶୁ ମନ୍ଦିରରେ ତ ସାଂସ୍କ୍ରିଟ ଆଉ ହିନ୍ଦୀ ଟା ମୂଳରୁ ଥାଏ ତାଙ୍କର ଷ୍ଟାଟିଙ୍ଗ ରୁ ହି ଥାଏ ଶିୁଶୁ ମନ୍ଦିର ବାକି ଯୋଉ ମାନେ ସା ଟିକେ ହିନ୍ଦୀ ନେବେ ସେଇଟା ଯୋଉ ସିଲେକ୍ଟିଭ ଇଏଟା ଆଗରୁ ଏଇଟା କ୍ଲାସ୍ ରେ ଦେଉଥିଲେ ଏବେ ଏଇ ବର୍ଷ ପାଖରୁ ସେଭେନ ରୁ କରି
ଏବେ ଏବେ ତାଙ୍କର ଏଥିରେ କରିଚନ୍ତି। କାହିଁକି ନା ସାଂସ୍କୃତ ଭଲ ନା ଖାଲି ଗ୍ରାମାର କରିବ। ଭଲ ସାଂସ୍କୃଟରେ ମାର୍କ ଉଠିବା ପାଇଁ ସାଂସ୍କୃଟ।
ନାଇଁ ଏବେ ଯୋଉ ଏଇଟ କ୍ଲାସରେ ଏ ସାଂସ୍କଟରେ ତାର ବି ପଚାଶ ରୁ ପଚାଶ ରହୁଥିଲା କେତେ ତ ବି ଗୋଟେ ମାର୍କ ଧର କଟିଯାଉଥିଲା ହିନ୍ଦୀରେ ତାର ଜମା କଟେନି ସଂସ୍କୃଟ କଣ ହଉଛି ଏ ଧାତୁ ରୂପ ଶବ୍ଦରୂପ ଯଉ ପଳେଇଆସି ଥିଲା ହଁ ଏବେ ହିଁ ତାକୁ ସେ ମାନେ ସେତେବେଳେ ଠିକ ଥିଲା ଗ୍ରାମରେ ଠିକ ଥିଲା ଏବେ ଧାତୁର ଉପଯୋଗ ବି ଶବଦ ରୂପ ପଳେଇଆସିଲା କହିଲା ନାଇଁ ମୋର ଏତେ ଇଏ କରିବାର ନାହିଁ ମୁଁ ହିନ୍ଦୀ ସେ ତାର କାଲି ଆଜି ଆଜି କହୁଥିଲା କହିଲା ମାମା ମୁଁ ହିନ୍ଦୀ ନେଇ ନେଇଛି ହଉ ତୋର ଯୋଉଟା ଭଲ ତୁ ସେଇଟା
ସେଇଆ ସୁବିଧା ପିଲା ପଢିଛନ୍ତି ପିଲା ଏଇଟା ହେ, କିମ, କାମ, ଦଗଛତେ, ଧାବତି ଏଗୁଡା ସବୁ ହେଲା ବେଳକୁ ସେ ଜାଣିପାରୁନି ହଁ ଅବାଗିଆ ହେଇଯାଉଛି।
ଆମେ ଯେତବେଳେ ପଢୁଥିଲୁ ଆମେ ସାସ ଶାସକ୍ରିଟକୁ ମାନେ ଇଏ କରୁଥିଲେ ଦଉଥିଲେ ସେତେବେଳେ
କିଛି ନାଇଁ ଲେଖିବାକୁ ରଚନା ରଚନା ନାଇଁ କିଛି ନାଇଁ ଖାଲି ଗ୍ରାମାର ହେଲେ ହେଲା ଏବେ ଆଉ ପିଲାମାନେ ସବୁ ଲେଖିବା ପାଇଁ ତାଙ୍କୁ ଭଲ ଲାଗୁନି ମୁଁ କେତେ ପୁରା ପସେଇବି ଜବରଦସ୍ତି ସେଥିରେ କଣ ପୁରୁଣା ସବୁ ପୌରାଣିକ ଜିନିଷ ପଶିଲା ବେଳକୁ ସବୁ ଛନ୍ଦାଛନ୍ଦି ଲେଖିଲାକୁ ଜର ଅଧା ବର ଜର ଅଧା ଗରଧା ଏମିତି ହେଇ ମିଶିଲା ବେଳକୁ ଟିକେ ହଇରାଣ। ଏମିତିଆ ବର୍ଷା ଖାଲି ଝୁମଝୁମ କାଲି ଟିକେ ଭଲ ପାାଗ ଥିଲା ଆଜି ଭଲ ଝୁମଝୁମ ବର୍ଷା ଲଗେଇ ରହିଛିି ଆଡେ ଆଉ। ବାଲେଶ୍ଵର ତ ପ୍ରାୟ ବର୍ଷା ହଉଥିବ ଜଳେଶ୍ଵରରେ ଗୋଟେ ବାହା ହେଇଛନ୍ତି ଏ ପଟେ କହନ୍ତି। ହୁଁ।
ହଁ ତ ବହୁତ ଦିନ ହେଲା ବହୁତ ଗରମ ଦଉଥିଲା ତାପରେ ହଉ ଥିଲା ଆଜି ସକାଳେ ମେଘୁଆ କରିକି ଅଛି ଯା ହଉ ଟିକେ
ଲାଗୁଛି ନହେଲେ ତିନି ଦିନ ବାପାଲୋ ଗରମ ମାନେ ବୈଶାଖ ମାସ ପୁରା ଝା ଝାଞି ଖରା ଗରମ
ଆମର ଏପଟେ ପାଗ ଟିକେ ଭଲ ଥିଲା ପବନ ଭଲ ଥିଲା।
ହଁ କାଲି ସେଇ କହୁଛି କାଲି ଉପର ଓଳି ପା ପାଖରୁ ହିଁ କାଲି ଉପରଓଳି ପାଖରୁ ହିଁ ହଉଛୁ ଟିକେ ପାଗଟା ଠିକ୍ କରିଛି।
ତାହେଲେ ଆମର ଏଇଠି ରାତିରେ ସ ଭୋର ପାଞ୍ଚଟାଠୁ ଆରମ୍ଭ ହେଇଛି ବର୍ଷା ଲାଗି ରହିଛି କଣ୍ଟିନ୍ୟୁ ଝୁଗ ଝୁଗ ଝୁଗ ଝୁଗ ହେଇଛି।
ନା ଏବେ ଏଠି ଖରା ହାଲକା ହାଲକା ଖରା ଦେଖେଇଛି।
ନହେଲେ ଏପଟେ ବେସିରେ ବର୍ଷା ଇଏ ହୁଏ। ତମ ସେପଟେ କାନେ ଆମର ଏପଟେ ଗୋଟେ ଅଛନ୍ତି ବା ଜଳେଶ୍ଵରରେ ବାହା ହେଇଛନ୍ତି ସେ କହନ୍ତି ଆମର ବେଶୀ ସେପଟେ ବର୍ଷା ହେଇନି ବୋଧେ।
ହୁଏ ବର୍ଷା ବାକି କେପଟେ କୋଉଠି ହେଇଯାଉଛି। ସେମାନେ ସବୁବେଳେ ସେ ବାଲେଶ୍ୱର ସାଇଟକୁ ବର୍ଷାଟା ହଉଚି। ଆମେ ଟିକେ ଗାଁ ଭିତରକୁ ରହୁଛୁ ନା ସେ ବାଲେଶ୍ୱର ସାଇଟରେ ହି ସବୁବେଳେ ବର୍ଷା ସେଠି ମେଘଟା ଉଠୁଛି। ସେଇଆଡେ ହେଇଯାଉଛି।
ସେଇଆ ସେଇଆ ତା ଭା ଗୋଟେ ଝିଅ ନା ଆପଣଙ୍କର ଆପଣଙ୍କର ଗୋଟେ ଗୋଟିଏ ଝିଅ ନା ପୁ -ପୁ-
ଟିଏ ଝିଅ ଆଉ ସେପଟେ କଣ ଖାଇବା ଆପଣଙ୍କର କଣ କଣ ମାନେ ଇଏ ଇଏ ରହିଛି। ଫେମସ ରହିଚି।
ଆମ ଘରେ ତ ଆମର ମୋ ହଜବେଣ୍ଡ ପୁଅର ବେଶୀ ନନଭେଜ ଉପରେ। ହଁ। ନନଭେଜ କିନ୍ତୁ ଆମର ଏପଟେ ସୋମବାର ସଂକ୍ରାନ୍ତି ଗୁରୁବାର ଶନିବାର ଏଇଟା ସବୁ ଏକାଦଶୀ ହଁ। ଏକାଦଶୀ ଫେକାଦଶୀ ଏମିତି ସବୁ ହେଲେ ପୂର୍ଣ୍ଣମୀ ଅମାବାସ୍ୟା ଏଗୁଡା ସବୁ ବନ୍ଧ ଆମର ସବୁ ଏପଟେ। ପୂର୍ଣ୍ଣମ ପୂଜା ପୂର୍ଣ୍ଣିମା କାଲି ହେଇ ହେଇଥିଲା ଏଗୁଡା ସବୁ ବନ୍ଦ ଅମାବାସ୍ୟା।
ଠିକ ଅଛି ଆପଣ ଘର ପାଇଁ ରୋଷେଇ ଆଜ୍ଞା ଏ ରୋଷେଇ କରନ୍ତୁ, ଆଉ ରୋଷେଇ କରିକି ଖାଇବା ପାଇଁ ଦିଅନ୍ତୁ, ଆଉ ସୁସ୍ଥ ରୁହ ନ୍ତୁ ଆଉ କଣ। ଭଲରେ ରୁହନ୍ତୁ ଠିକ୍ ଅଛି ଆପଣଙ୍କ ସହିତ କଥା ହେଇକି ବି ବହୁତ୍ ଖୁସିଟା ଟିକେ ଲାଗିଲା। ନେକ୍ସଟ୍ ଟାଇମ୍ ଆପଣ କଥା ହ ହବା।
ହଁ ଜାଣିଲା ଜାଣିଲା ଭଳିଆ ଏମିତି ସୁଇ ବେଶ୍ ଭଲ ଲାଗୁଚି ଆଞା ଆଜ୍ଞା ଆଉଥରେ କେତେବେଳେ ହଁ ହଁ ହଁ। ହଁ ହୋଉ ଆଉ ରହିଲି ବାଏ ବାଏ ହଁ ଧନ୍ୟବାଦ।
ରଖିଦିଅନ୍ତୁ ରଖିଦିଅନ୍ତୁ।
ଓକେ ଓକେ ଓକେ।
ଆଜ୍ଞା।
ବହୁତ୍ ସୁନ୍ଦର କଟିଲା